ହ୍ୟାଲୋ।
ଭାଇ ନମସ୍କାର।
ନମସ୍କାର ଭାଇ ନମସ୍କାର।
ଭାଇ କଣ କରୁଛ?
ଭାଇ ଯୁଷ୍ଟ ଏବେ ତଳୁ ଉପରକୁ ଆସିଥିଲି ଖାଇବା ପାଇଁ।
ଆଛା କଣ ଖାଇଲେ ଆପଣ?
ଆଉ ମୁଁ ଆ ଯାଇଥିଲି ଚିକେନ ମଟନ ସବୁ ଖାଇକି ଆଇଲି ଏଇକ୍ଷା।
ଆଛା ଆଛା।
ଖାଇଲି।
ଆମେ ପଖାଳ ଭାତ କୁ ଟମାଟୋ ପୋଡ଼ା ଖାଇଛୁ।
କ୍ଲାସ ଷ୍ଟାର୍ଟ ହେଲାଣି ଆପଣମାନଙ୍କର?
ନାଇଁ ଆମର ଆରମ୍ଭ ହେଇନି। ଆପଣଙ୍କର?
ମୋର କଣ କ୍ଲାସ ଅଛି ସରିଲାତ ସରିଲାତ ମୋର ଆଉ କଣ କ୍ଲାସ ଅଛି?
ଆଛା ଆପଣ ବର୍ତ୍ତମାନ ଚାକିରୀ କରିବେ।
ଓ ଖୋଯୁଚନ୍ତି ଚାକିରି।
ଆଚ୍ଛା ଠିକ ଅଛି ମୁଁ ମିଳିଲେ କହିବି ଆପଣଙ୍କୁ।
ହଉ ଠିକ ଅଛି।
ଆଜ୍ଞା।
ଆପଣ କଣ କରୁଛନ୍ତି ଏବେ?
ମୁଁ ବର୍ତ୍ତମାନ ଛାତ୍ର ଅଛି। ଆପଣ ଆପଣଙ୍କର ପଢାପଢି ସରିଗଲାଣି ପରା।
ଆଜ୍ଞା ସରିିଗଲାଣି।
ଆଚ୍ଛା।
ଆପଣ କେବେ ଯାଉଛନ୍ତି ହଷ୍ଟେଲ।
ନା ମୁଁ ତ ହଷ୍ଟେଲରେ ରୁହେନି।
ସରି ମେସରେ, ନାଁ ଯୋଉଠି ପଢୁଛନ୍ତି ସେଠିକି କେବେ ଯିବେ?
ଆ ମୁଁ ଏଇ ରବିବାର ଦିନ ପଳେଇବି।
ଛାଡ଼ି ଆସ ଘରେ ନା
ନାଇଁ ମୁଁ ଏକଲା ଯିବି।
ଆଚ୍ଛା ଆପଣ କଣ ଖାଇଥିଲେ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ କିଛି ଖାଇ ନଥିଲୁ ଏବେ ଖାଉଚୁ ବସିକି ବିସ୍କୁଟ ମିକ୍ସଚର ଆଉ।
ଆଚ୍ଛା ବିସ୍କୁଟ ଆପଣ କୋଉ ବିସ୍କୁଟ ଖାଉଛନ୍ତି?
ୟୁନିବିକ।
ଆପଣଙ୍କୁ ଆପଣଙ୍କ ବିଦ୍ୟାଳୟ ବିଷୟରେ କିଛି କୁହନ୍ତୁ।
ବିଦ୍ୟାଳୟ।
ଆଜ୍ଞା।
ଆମ ବିଦ୍ୟାଳୟରେ ଚାରଟି ବସ୍ ଅଛି।
ଆଚ୍ଛା। ଚାରିଟି ବସ ଅଛି ଆପଣଙ୍କ ବିଦ୍ୟାଳୟରେ କେତେ ବଡ ବିଦ୍ୟାଳୟ ଆପଣଙ୍କର?
ଛୋଟ ବିଦ୍ୟାଳୟ।
ଆଛା, ଏତେ ପିଲା ଅଛନ୍ତି।
ଆଜ୍ଞା
ଏତେ ପିଲା ଆସନ୍ତି ଆପଣଙ୍କ ବିଦ୍ୟାଳୟକୁ। ଆପଣଙ୍କ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ କେମିତି ଥିଲେ?
ଥିଲେ ବହୁତ ବଢିଆ, ଯୋଉଟା କି ମୁଁ ଏଠାରେ ବକ୍ତବ୍ୟ ଦେବାକୁ ଚାହୁଁ ନାହିଁ।
ଆଚ୍ଛା, ଆପଣଙ୍କର ଏତେ
ଆପଣ ଜାଣିଥିବେ, ଆପଣ ଜାଣିଥିବେ
ନାଇଁ ମୁଁ କେମିତି ଜାଣିବି ଆମର ଶିକ୍ଷକ, ଶିକ୍ଷୟତ୍ରି ତ ବୋହୁତ୍ ଭଲ ଥି ହ ଯେମିତି କିି ଆମର ଜୀବ ବିିଜ୍ଞାନ ପାଠ ପଢାଉ ଥିଲେ। ସେ ବୋହୁତ୍ ବଢିଆ ପଢ଼ାଉଥିଲେ। ସେଥିପାଇଁ ଆଜ୍ଞା, ଆଜ୍ଞା।
ଆଜ୍ଞା, ମୁଁ ତାଙ୍କ ସହିତ ବହୁତ ଥର ଭେଟ ହେଇଥାଉଛି।
ଓହୋ ଆପଣଙ୍କ ଘର ପାଖରେ କି?
ନା ଘର ପାଖରେ ନୁହନ୍ତି। କିନ୍ତୁ ଦେଖା ହେଇ ପାରୁଛନ୍ତି ସିଏ କିନ୍ତୁ ମୁଁ କଥା ହଉନି
ଆପଣଙ୍କର ଟିକେ ବୁଝିଲେ, ବୁଝିଲେ
ଆଜ୍ଞା ଆଜ୍ଞା ଆପଣଙ୍କ ବିଦ୍ୟାଳୟ ଆଡକୁ ଆଉ କେବେ ଯାଇଥିଲେ।
ନା ନା ନା ମତେ ପସନ୍ଦ୍ ନାହିଁ।
ଥିଲେ ତ ଯିବା କଥା ସେଇଠୁ
ପୁଲା କିନ୍ତୁ
ଆଚ୍ଛା ଆଚ୍ଛା କାମ ସରିଲା ପରେ ଆଉ ଆଚ୍ଛା ହୋଉ ଠିକ୍ ଅଛି। ଆପଣ ବିହେବି ଆପଣଙ୍କ ଜୀବନର ବ୍ୟସ୍ତ ବୋହୁଳତା
ନାଇଁ ବ୍ୟସ୍ତ ବହୁତ ସେମିତି କିଛି ନାହିଁ। ଏମିତି କେବେ କିଛି କାମ ପଡିନି ଆଉ
ଆଚ୍ଛା ଆଚ୍ଛା ଆପଣଙ୍କ ବିଦଳୟରେ ବି ହଉଥିବ ପୂର୍ବ ଛାତ୍ର ସମ୍ମିଳନୀ ସେମିତି କିଛି ସେଥିରେ କିଏ ପୁର୍ବ ଆ
ହ ସରି ସରି କାଳେ ଆପଣ କୋଉ ଚିହ୍ନା କାଳେ ହେଇଥିବେ।
ନାଇଁ ନାଇଁ ଠିକ୍ ଅଛି। ପୁର୍ବ ଛାତ୍ର ସମ୍ମିଳନୀ କଣ ହବି ଆପଣଙ୍କର
ସେଟ ଛାତ୍ର ସମ୍ମିଳନୀ ମୁଁ କେବେ ଯାଇନି ସାର୍, ମୁଁ ଜାଣିନି
ଡାକୁଥିବେ ଯୋଉମାନେ କରୁଥିବେ ଏହାପରେ ଆପଣଙ୍କୁ ବିଦ୍ୟାଳୟ ବିଷୟରେ କିଛି କରିବା ପାଇଁ କହୁଥିବେ। ମ ମତେ ଏମିତି ହେଇଥିବ ମତେ ମୁଁ କହିଲି ସେଠାରେ ପୂର୍ବ। ପିଲାମାନଙ୍କୁ ଡାକିକି କିଛି ହେଲୋ ଶୁଣିପାରୁଛନ୍ତି? ହ୍ୟାଲୋ।
ହ୍ୟାଲୋ।
ହଁ ଶୁଣିପାରୁଛନ୍ତି ଆପଣ? ହ୍ୟାଲୋ। ଶୁଣିପାରୁୁଛନ୍ତି ହ୍ୟାଲୋ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ ଶୁଣି ପାରୁଛନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଶୁଣିପାରୁଛନ୍ତି ଆପଣ? ହ୍ୟାଲୋ।